ହାଲୋ।
ହଁ କହ।
କୁ କରୁଚୁ କି?
କାଇଁ କଣ ଏଇ ଏମତି ବସିଥିଲି ଆଉ ତୁ କଁ କରୁଚୁ?
ନାଁ ମ ଏମତି ମୁଁ ବି ବସଚି। ଆରେ ବିରକ୍ତ ଲାଗିଲାଣି ବସି ବସି କେତେ ସମୟ ବସିବୁ?
ହୁଁ ହୁଁ କଁ ଖାଇଥିଲୁ?
ଆଉ ନାଁ ଏମତି କିଛି ଖାଇନି ଭାବୁଚି ଏଁ ଯୋଉ ଆଉ ଟିକେ ଯାଉ କଣ ଦିଟା ଖାଇଦେବି ଆଉ।
ହୁଁ।
ତୁ କ
ଆଉ ତୋ ଦେହ ଭଲ ଅଛି?
ହଁ ସେଇ ପରିକା ଅଳ୍ପ ଅଳ୍ପ ଅଛି ଆଉ।
ହୁଁ ହୁଁ।
ଆଉ କେମତି କଣ ଚାଲଚି ଏବେର ବା ତାବରଣ ତମ ପଟେ କେମିତିଆ ପାଗ କରିଚି କି?
ଆମ ପଟେ ତ ସେଇ ଏମିତି ଭଲ ପାଗ ଦେଇଚି ଆଉ।
ଆଉ ସୂର୍ଯ୍ୟ ଦେବତାଙ୍କର ରୂପ କେମିତି ଅଛି?
ଏବେ ହୋଉଚି ସେମିତି ତ ଅଛି ଟିକେ ଟିକେ ଆଉ ଆମ ଆଡ଼େ କଁ କହିଲ ବୋହୁ ଜୋରେ ମାନେ ଏ ବର୍ଷ ଖରା ମାନେ ଅଧିକ ଟିକେ ହୋଉ ଚି ଯେ ଲୋକମାନେ କଣ କଲୁ ବାହାରକୁ ବି ବାହାରି ପାରୁନା ଯଉ ଚାଷ ବାସ ଦେଖନୁ ବିଲ ବାଡ଼ି କରନ୍ତିନି କି?
ହୁଁ ଲୋକମାନେ।
ହଁ ଏବେ ହଉଛି ସେଇଟା ଟିକେ ଆମର ବନ୍ଦ ହେଇଯାଇ ଯିଏ ଆମ ଗାଁ ରେ କ ପାଇ ନା। ବର୍ଷା ଟିକେ ହଉନି ବୋଲିକି ଚାଷ ଟା ଏଇନା ଭଲ ହବନି। ସେଇଥି ଯୋଗୁ ଏଇନା ଟିକେ ବନ୍ଦ ହେଇଚି ଆମର ବି ମାନେ ଫସଲ କରୁ ତମର। ଚାଷ କର?
ହଁ ଆମର ବି ଚାଷ କରାଯାଏ।
ହୁଁ ହୁଁ।
ତମର?
ହୁଁ ଆମର ବା କହୁଚି ଆମର ଧାନ ଲଗଉ ମାନେ ଯଉ ଫସଲ କରୁ। ତାପରେ ଏଇ ଯେଉଁ ପରିବା ଫସଲ କରିକି ମାନେ ହାଟକୁ ନଉ ବିକ୍ରି କରି। ଏମିତି ଆମ ଗାଁ ଲୋକ ବି ସମସ୍ତେ ନିଅନ୍ତି। ତାପରେ ହଉଛି ଉ ଆମର ତାପରେ ଆଗରୁ ଆମେ କଣ ଘରେ ମାନେ। କରୁ କିି ମାନେ ନିଜ ମାନେ ପର୍ସନାଲ ଖାଇବା ପାଇଁ। ଏବେ ହଉଛି କଣ ତ ମାନେ ହଉଛି। ମାନେ କରିକି ମାନେ ଲୋକ
ଞ୍ଚ
ହଁ
ଏଇ ଯୋଉ ହାଟ ଫାଟ ରେ ବିକ୍ରି କରୁଛ କି ହାଟ ଫାଟ ରେ ବିକ୍ରି କରୁଛ?
ହଁ ସେଇ ଏବେ ଏମିତି କରୁଛୁ ଆଉ ଆଉ ତ ଏବେ ତ ଦେଖ। ଦେଖୁଛୁ ବର୍ଷା ଟିକେ ମୂଳରୁ ହଉନି ବର୍ଷାମୂଳ। ନହବାକୁ ତାପରେ ଇଆଡେ ହଉଛି ଖରା ବୋଜର ହଉଛି। ତାପରେ ମାଟି ଶୁଖିଲା ରହିଲେ ଚାଷ ଟା କଣ ଭଲ ହବ। ବନି ହେଲା କି। ବର୍ଷା ଯଦି ଟିକେ ହେଇଯାଆନ୍ତା ଦିନେ ଦି ଦିନି ଭଲ ହୁଅନ୍ତା। ବର୍ଷା ତ ହଉନି ଏମିତି ଆଉ କଣ କରିବା।
ଆରେ ତମ ପଟେ? ତମର ସେ ଯୋଉ ପରିବା ଲଗେଇକି ବିକ୍ରି କରୁଛ ଆଉ ତମ ପଟେ କୂଅ ଶୁଖିଛି ନା ନାଇଁ?
ନା ନା ଆମକୁ କେବେ ଶୁଖେନି ଆମର ରହୁଛି ମାନେ ଆମ ଗାଁ ରେ ଯେ ଟତିକି ମାନେ କୁହୁନାହାନ୍ତି କି ସମସ୍ତେ ଆସିକି ଆମ କୂଅରୁ ପାଣି ନିଅନ୍ତି ଆମ କୂଅ ହେଲେ କେବେ ଶୁଖିନି।
ଯାହା ଆମ ଜାଣିଛୁ ଆମ କୂଅ ର ପୁରା ପାଣି ଶୁଖି ଯାଇଛି। ଆମେ ଆମ ଘର ପାଖରେ ଗୋଟେ ଟ୍ୟୁବୱେଲ ଅଛି ସେ ଟ୍ୟୁବଲ ରୁ ପାଣି ଇଏ କରି ମାରିକି ଆଣୁଛୁ।
ଓହୋ।
ଏତେ ଅସୁବିଧା ଯେ
ଆଉ ଆମ କୁଅ ତ ମୂଳରୁ ଶୁଖନି ହଉଛି। ସବୁବେଳେ ପୁରା ମାନେ ଇଏ। ପାଣି ମାନେ ବହୁତ ଥାଏ ମାନେ ଏବେ ବି ମାନେ ଦେଖେ। ମାନେ ଯ ଅଧ କୁଏ ମାନେ ପାଣି ଅଛି ଆମର।
ଯା ହଉ ପାଣି ଏତେ ଭଲ ତମର ଆମର ହେଲେ ଏମିତି ଥାନ୍ତା।
ନା ଆମର ବହୁତ ପାଣି ଆମ ଆଡେ ମାନେ ପାଣି ଅସୁବିଧା ନୁହେଁ।
କେତେ ଭଲରେ
ଆଉ ମାନେ ତମ ଆଡେ କଣ ସବୁ ଚାଷ ବାସ କରୁଛନ୍ତି?
ଆମ ଗୋଟେ ଏଇ ଯୋଉ ମଝିରେ ଯୋଉ କୋଳଥ ଆଉ ଯୋଉ ମୁଗ ହୁଏନି ସେଇ ଚାଷ ମୋ ବାପା କରିଥିଲେ, ଆଉ ମଝିରେ ଆଳୁ ଖରା ଦିନେ ଲଗାନ୍ତିନି କି ଏବେ ଆଳୁ ଲଗେଇଛନ୍ତି। ଆଉ ଏମତି ଘର ବାଇରେ ଅଦା ଅ ଅଦା ଆଉ ଯୋଉ ଉଁ କଣ ଯେ ଆମ୍ବ କସିଆ ଅଜା ନୁହେଁ ସେଇଟା ହେଇଥିଲା। ଆଉ ଗୋ ଯୋରେ ଯୋଉଟେ ସାରୁ ଲଗେଇଥିଲେ ସାରୁ ସାରୁ ହେଇଥିଲା। ଆଉ ଆଉ ତ ଦେଖୁଛୁ ଖରା ହଉଛି ଆମର ପାଣି ନାହିଁ ତତେ ଏଇନା କହିଲି। ପାଣିରେ ଆଉ କଣ ଲଗେଇବୁ ବାଇରେ ଲଗେଇବ ପାଣି ତ ନାହିଁ ଗଛ ତ ମରିଯିବ ସେଥିପାଇଁ କିଛି ଲଗେଇନୁ।
ହୁଁ ହୁଁ।
ଟିକେ ବର୍ଷା ହେଲେ କୂଅରେ ଟିକେ ପାଣି ହେଇଯାନ୍ତା, ଗୋଟେ ମାନେ ପକେଇବାକୁ ଇଚ୍ଛା ହୁଅନ୍ତା ବର୍ଷା ହଉନି ପାଣି ନାହିଁ କଣ କରିବୁ କହିଲ।
ହୁଁ ହୁଁ। ଆଉ ମାନେ ଦେହ ପା ସବୁ ଭଲ ଅଛି?
ହଁ ତୋର?
ହଁ।
ମୋର ବି ସେମିତି କିନ୍ତୁ ଏଇ ଗରମରୁ ମୋ ପିଠି ଏରିକା ସବୁ ଖାଲି ଘିମିର ପୁରା ଚିକ ଚିକ୍ କରି ଫୁଟି ଯାଇଛି।
ଆଉ ଶୁଣିଥାନ୍ତେ କେମିତି କଥା ହଉଛି ଆଜି କାମ ଦିଆ ହବ ବୋଧେ। ଅହ।
ତମ ପଟେ ଖତଲଗା ହେଲାଣିନା ବିଲରେ।
ହଁ ଆମପଟେ ଏବେ ସବୁମାନେ ଖତ ଲଗଉଛନ୍ତି ହେଲେ ଚାଷ କେଇ କରିନାହାନ୍ତି, ଏଇ ବର୍ଷା ଫର୍ଷା କିଛି ହଉନି। ତାପରେ ଖରା ଏମିତି ହଉଛି। ତ ଏମିତି ସବୁ ହଉଛି ଯେ ଲଗା ହେଇନି ଆଉ।
ହଁ ଆମର ଖତ ଲଗା ହେଇସାରିଲାଣି ଆମର ଗୁହାଳରୁ ଗାଈ ରହୁଛନ୍ତି। ଗାଈ ସେ ଯୋଉ ଗୋବର ଟା ଆମର ଘଷି ପାରୁନୁ। ଗ୍ୟାସ ବେଳେ ବେଳେ ଏ ଯୋଉ କାଠ୍ ବିରୁ ବଣରୁ ଯାଇକି କାଠ ଆଣିକି ଚୁଲି ଲଗେଇ ଦଉଛୁ। ଆଉ ସ‌ଉ ଖାଲି ଶୀତ ଦିନ ନୁହେଁ ବର୍ଷାଦିନ ପାଇଁ ଖାଲି ଆମର ଘଷି ଅଳ୍ପ ଦିଟା ପାରିକି ଥୋଇ ଦେଇଛୁ ଆଉ କାଠ ଆଣିକି ଗଦେଇ ଦେଇଛୁ। କେବଳ ସେ ଯୋଉ ଆଉ ଯୋଉ ଗୋବରଗୁରା ସେ ଗୋବରା ରଖିଦେଇଛୁ ବିଲରେ ଏନେଇକି ଟ୍ରାକ୍ଟର ନେଇକି ପକେଇ ଦେଇେଇକି ଏଇ ଦି ତିନି ଦିନ ତଳେ ପକେଇକି ଆଇଛି।
ହୁଁ ହୁଁ ଆଉ ତୁ ରଜରେ ତମ‌ଆଡେ ଏପାଳି କଣ କେମିତି ମାନେ ହଉଛି?
ଆମ ପଟେ ଆର ବର୍ଷ ହେଇଥିଲା ଗୋଟେ ମହୋତ୍ସବ ଟାଇପ୍ ର। ମାନେ ପାଞ୍ଚ ସାତଟା ଦୋଳି ଥିଲା ମାନେ ମନ୍ଦିରରେ ପାଞ୍ଚ ସାତଟା ଦୋଳି ଥିଲା ପୁଅ ପିଲା ଝିଅ ପିଲା ମୋ ପାଇଁ ଗେମ୍ ସବୁ ଥିଲା କବାଡିଥିଲା ଭଲ ମ ମଜା ଲାଗୁଥିଲା ଆଉ ଆମ ଗାଁରେ ଯିଏ ସବୁଠୁ ଭଲ ମାର୍କ ଟ ପର ହେଇଥାନ୍ତି ଯିଏ ଆମ ସ୍କୁ ଆମ ଗାଁ ସ୍କୁଲ କଲେଜରେ କ୍ ତାଙ୍କମାନଙ୍କୁ ସେଠି ପ୍ରାଇସ ଦିଆଯାଏ ଆଉ ପଇସା ଦିଆଯାଏ ସେଇଆ ହଉଥିଲା। ଏ ବର୍ଷ ହବ କି ନାହିଁ ଜାଣିନି କିନ୍ତୁ ତ ଯା ଯାଇଥିଲି ଦେଖିବା ପାଇଁ କାହିଁତ କିଛି ଆୟୋଜନ କରିନାହାନ୍ତି ବୋଧେ ରଜ ଯୋଉ ଆଉ ଦି ଦିନ ଅଛି କି ତିନି ଦିନ ଅଛି ସେଇ ଦି ତିନି ଦିନରେ ବୋଧେ କରିଦେବେ ଆଉ।
ଅହ।
ଆଉ ଆମ ଗାଁ ପାଖରେ ଗୋଟେ ପାର୍କଅଛି ହେଲା ସେ ପାର୍କଟା ବହୁତ ସୁନ୍ଦର। ସେଇଠି ମାନେ ଆମେ ରଜରେ ଯାଉ ସାଙ୍ଗମାନେ ସମସ୍ତେ ବହୁତ ଟାଇପ ର ଫଟୋ ଉଠଉ, ବହୁତ ପୋଜ ଦୋଉ ମସ୍ତ୍ ଲାଗେ ସେଠି ସେଇଠିକି ଯିବୁ ଆଉ।
ହୁଁ ହୁଁ।
ତମ ପଟେ ପାର୍କ ଅଛି ନା?
ହଁ ଆମ ପଟେ ବି ଅଛି ପାର୍କ।
ହଁ ପାର୍କକୁ ଯିବୁ ଟିକେ ଭଲ ଲାଗିବ ଟିକେ ବସାବସି କରିବୁ। ବସାବସି କରିବୁ ଯଦି ପୁଅ ପିଲା ଥିବେ ଆଉ ହେମିତି୍ ବସିି ପାରିବୁନି ଆଉ।
ଅହ ହଁ ପୁଅ ପିଲା ଥିଲେ ତାପରେ ଘର ଲୋକ ଚିଡିବେ ନା। କେମିତିତ ଆଉ ବସ୍ ପାରିବୁ କି ଗୋଟେ ଯାହା ବି ହେଲେ।
ହଁଅଁ
ହୁଁ ଆଉ ତମ ‌ଆଡେ ଲାଇନ ଅଛି ନାଏବେ।
କଣ କହିଲୁ?
ତମ ଆଡେ ଲାଇନ ଅଛି ଏବେ?
ନାଇଲୋ ଆମର ଲାଇନ ନାହିଁ।
ଆଉ
ନାହିଁ ପା ଲାଇନ କଣ କରିବି? ଏମିତି ଗରମ ତୁଚ୍ଛା ଗରମରେ।
କୋଉଦିନଗୋଟେ ଭୋଜି କରିବା।
ବଢିଆ ହୁଅନ୍ତାରେ ଭୋଜି କରିବା ଆଉ। ଦେଖି ଚାହିଁକି ଦେଖିକି ଗୋଟେ କରିବା ଆଉ।
ହଁ କୋଉଦିନ ଗୋଟେ କରିବା ହଉଛି କଣ କରିବା କହିଲୁ ଗୋଟେ ଗ୍ରୁପଟେ ମାନେ ଖୋଲିଦବା। ଖୋଲି ଦେଇ ସାରିଲା ପରେ ସମସ୍ତିଙ୍କୁ ହଁ ସମସ୍ତିଙ୍କୁ ମେସେଜ କରେଇକି ଆଉ ଭୋଜି କରିବା ପାଇଁ ହେଲା। ସମସ୍ତେ ରାଜିହବା ଦରକାର ନା ଆଉ ଆମେ ଏଇନା କଣ ତୋର ମୋର କଥା ହେଇଛନ୍ତି ତ ସମସ୍ତଙ୍କୁ ରାଜି କରିବା ଦରକାରେ। ମାନେ କେମିତି କଣ ହବ ମାନେ କଣ ଆଇଟମ କରିବା? ଆଉ କୋଉ ଜାଗାରେ କଲେ ଠିକ୍ ହବ। ଆଉ କେତେ ଟଙ୍କା ନାଖେ ପଇସା ଆଦାୟ କରିବା ମାନେ କିଏ ରାଜି ହବ ଫେରେ ନହବ। ତାପରେ ଭଲ ମନ୍ଦ କାହାର ବି ପଇସା ଥାଇପାରେ ନଥାଇପାରେ ନା ଆମେ ଆଉ ବାଧ୍ୟ କରିବା କି କରିପାରିବାନି।
କଣ କରିବା? ଦେଖିଆ। ଭାବିଛି ମୁଁ ବି ଭାବିଛି ଭୋଜି କରିବା ପାଇଁ ଆମର ହ୍ୱାଟସପ ରେ ଭଲ ହବ ଗୋଟେ ଗ୍ରୁପ୍ ଖୋଲିଦବା।
ହୁଁ ଖୋୋଲିଦେବେ ମୁଁ ଖୋଲିଦେବି ହେଲା। ମୁଁ ଖୋଲିଦେଇ କି ଗୋଟେ ମେସେଜେ ହଉଚି ପକେଇବି କରିବି କଲାଠୁ ସାଙ୍ଗ ହେଇକି ହଉଛି ମେସେଜେ ଆମେ କରିବା କଥା ହବା। କଥା ହେଇସାରିଲା ପରେ ଆମେ ହଉଛି କଣ କରିବା ନାଁ ଗ୍ରୁପ ରେ ସମସ୍ତଙ୍କୁ ପଚାରିବା ପୁଅ ଝିଅ ମିଶିକି କରିବା ଆଉ।
ହଁ ସେଇଆ କରିବା ବଢ଼ିଆ ହବରେ। ଏ ପାଖ ଆଖ ଗୋଟେ ଭଲ ଜଙ୍ଗଲ କି ଭଲ ଗୋଟେ ଏରିଆ ଦେଖିକି ଯାଇକି ଭୋଜି କରିବା।
ହୁଁ ହୁଁ
ଆଇଟମ ଏଇ ଭାତ ଡାଲମା ଚିକେନ୍। ଏଇ ଭାତ ଡାଲମା ଚିକେନ୍ ଦେଖିକି କରିବା ଆଉ।
ହଁ ଆଉ ଜଙ୍ଗଲରେ କଲେ ତ ଯାହାବି ହେଲେ ଜଲ୍ଦି ଆସିବାକୁ ପଡିବ।
ହୁଁ
ହୁଁଉଁ
ଜଲ୍ଦି ଆସିବାକୁ ଟିକେ ଟ୍ରାଏ କରିବା ଆଉ।
ହଁ। ଆଉ କଣ କହ?
ହଁ ମୁଁ ବି ସେଇଆ ତତେ କହୁଥିଲି। ଏଇଆ ଭାବିଛି ସେଇୟା ତତେ ନାଁ କହିଥାନ୍ତି ସେଇ କଥାଟା। ତୁ ହେଲେ ତୁ ମୋ ମନ କଥା ଟା ଛଡେଇ ନେଲୁ ଆଉ।
ହୁଁ। ସମସ୍ତେ କଥାବାର୍ତା ହେଇକି କୋଉ ଦିନ ଗଟେ ଜଙ୍ଗଲରେ ଭୋଜି କରିବା ଆଉ।
ହଁ ଟ୍ରାଏ କରିବା ଏଇ ରଜ ସରିଲା ପରେ କରି ତ ହବନି। ଦୁର୍ଗା ପୂଜା ଟାଇମ୍ ରେ କରିବା କାର ରଜ ସରିଲା ପରେ ମେଘ ଆସିଯିବ। ମେଘରେ ତ ଆଉ କଉଠି ପଚ ପଚ ଜାଗାରେ କୋଉ କରିବାକୁଇ ଇଛା ହବନି ସେଇଥିପାଇଁ ଆମେ ଇଏ ବେଳେ କରିବା।
ହୁଁ ସେଇଆ କରିବା ଆଉ ପାପ୍ ଥା ବା ମୁଁ ତତେ କଥା ହେଇକି କହିବି ଫୋନ୍ କରିକି ହେଲା।
ତୁ ତୁ ଗ୍ରୁପ୍ ରେ ଶୁଣୁ ତୁ ଗୋଟେ ଭଲ ଗ୍ରୁପ୍ ଟେ ଖୋଲିଦବୁ ସବୁ ସମସ୍ତଙ୍କର ନମ୍ବର ଇଏ କରିକି ଗ୍ରୁପ୍ ଟେ ଖୋଲିଦବୁ।
ହୁଁ। ଖୋଲିଦେଇକି ତତେ କହିବି ଆଉ।
ଶୁଣୁନୁ ଭାତ ଚିକେନ୍ ଆଉ ଡାଲମା କି ଡାଲି। ଆଉ ସାଲେଡ, ପାମ୍ପଡ, ଖଟା ଏଇତିକି କରିଦବା ଆଉ ନହେଲେ ଯିଏ ଆଇଁଷ ନ ଖବା ତାଙ୍କର ପନିର ଫନିର ସେଇଦି ତାଙ୍କର କରିବେ ଆଉ।
ହଉ ଆଉ ହଉ ତୁ ମତେ ଦେଖ ବୁଝିକି କହିବୁ ମୁଁ ବି ତୋତେ ବୁଝି କହିବି ମୁଁ ଏବେ ରଖୁଛି ଆଉ।
ହଉ।